ହଲୋ ଆଇ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ ଭାଇ।
କଣ କରୁଛନ୍ତି?
ଏହେ ଛାତ ପରେ ହେଇବେ ବସିଚି ପରା।
ହୁଁ ଆଉ ଭଲ ଅଛନ୍ତି।
ହଁ ଭଲ ବିନଦାସ।
ଭାଇ ଆପଣଙ୍କର କୋଉଠା? କୋଉଠା ଆପଣଙ୍କର ଭାଇ? କୋଉଠା ଆପଣଙ୍କର ଢ଼େ ଙ୍କାନାଳ ଆଚ୍ ଆଚ୍ଛା ଆଛା। ଆଉ ଖିଆ ପିଆ ସରିଲାଣି ସବୁ।
ହଁ ଖିଆପିଆ ସରିକି ଛାତ ଉପରେ ବସିଛୁ ଆଉ।
ହୁଁ ଆଉ କୁଆଡେ ବୁଲା ବୁଲି କରିବାକୁ ଯିବେ ନା କଣ ସନ୍ଧ୍ୟାବେଳେ?
ନାଇଁ ବୁଲାବୁଲି କରିବିନି ବୋଲି ଛାତଉପରେ ଆସି ବସିପଇଲିଣି ଚାରିଟାରୁ।
ହଁ।
ଏ ପାର୍କ ଯାଇଥାନ୍ତୁ ଯେ ପାର୍କ ଯାଇଥାନ୍ତୁ ଯେ ଆଉ ବର୍ଷା ଯେମତି ହେଲା ଟିକେ ଗଲୁନୁ କାଦୁଅ ଫାଧୁଅ ହେଇଥିବ ସେ ପୁଣି ଛାତ ଉପରେ ଆଉ। ନା ବର୍ଷା ଛାଡିଗଲାଣି କାଦୁଅ କିନ୍ତୁ ପାର୍କ ହେଇଥିବ ନା। ତାପରେଵି ବାଇକି ବାହାରେ ନେଲେବି କାଦୁଅ ହେଇଯିବ ବାଇକ କିଏ ଫେଣି ବାଇକ୍ ଟାକୁ ଆହୁରି ଧୋଇବ।
ଓ ହଉ ବର୍ଷାରେ ତାପରେ ଗୁରେ କା ସେଟା ହେଲେ କୁଆଡେ ଯିବାକୁ ଇଚ୍ଛା ହବନି କୁଆଡେ ଗୋଟେ ହଁ ଆପରେ କେ ବସିବାକୁ କୋଟୋ ପୋଟା ଟି ଯାଇକି ବସି ପଡିବ ଭଲ ଲାଗିବ ହେଲେ ତାପରେ କାଦୁଅରେ କୁଆଡେ ଯିବାକୁ ଇଚ୍ଛା ହଉନି ମୁଁ ଏଇଠି ଆସିକି ବାହାରେ ବସି ମୁଁ ଆସିକି ବାହାରେ ବସିକି ଟିକେ ସାଇକଲ ସଜାଡ଼ିଲି।
ଆଜ୍ଞା।
ଆଉ ଆସିକି ବସିଥାନ୍ତି ଯେ ଘାଲା ବସିଥା ହେଇ ଏଡା ବସିଛି ରୋଡ ସାଇଡ ରେ ବସିଛି ଆସିକି କଣ କରିବି?
ଆଜ୍ଞା। ।
ହଁ।
ହଁ ତିନ୍ ବର୍ଷା ତିନି ଦିନ ହେଲା ହଉଛି ନା।
ହଁ ନାଇଁ ଏଠି ଦି ଦିନ ହେଲା ହଉଛି ଭୁବନେଶ୍ୱରରେ ଦି ଦିନ ହେଲା ଏଠି ହଉ
ନାଇଁ ମୁଁ ଏବେ କଟକରେ ଅଛି ଯେ ଯାଇଥିଲି ପରଦିନ ଧବଳେଶ୍ଵର ଧବଳେଶ୍ଵର ଚାରିଟାରୁ ବସ୍ ବର୍ଷା ହେଲା ହେଲା ହେଲା ଏକାତରେ ରାତି ତାପରେ କାଲି ଦିନ ଷ୍ଟାଟ ରୁ ଷ୍ଟାର୍ଟ ହେଇଗଲା ଏକାଥରେ
ନାଇଁ କାଲି ହଁ କାଲି ରାତିରେ ଏଠି ଭୁବନେଶ୍ୱର ହେଇଛି ରାତି ଚାରିଟାରୁ ପାହାନ୍ତିଆ ଚାରିଟାରୁ ପୁରା ଦିନ ଦଶଟା ଯାଙ୍କେ ପୁରା ବର୍ଷା ହେଇଛି। ଏଟା ଆଜି ଆଜି ସେମିତି ସକାଳୁ ସକାଳୁ ପୁରା ବର୍ଷା ହେଇଛି।
ତୁମେ କଣ କଥାହବ ଆଜ୍ଞା।
ହଁ ଧବଳେଶ୍ୱର ଶିବଙ୍କ ଠାକୁର ମନ୍ଦିର ହ ଧବଳେଶ୍ୱର ଯାଇ ହେଇନି ଯାଇ ହଉନି ସାଙ୍ଗମାନେ ଗୋଟେ ମେଣ୍ଟ ହେଲେ ଯିବୁ ଆଉ।
ହୁଁ ଆସନ୍ତୁ। ତମର ଯୋଉଁ ଶ୍ରାବଣ ମାସ ବାର ନେଇ ଆସନ୍ତୁ ଆସିବେ ଆଉ। ସେଠିକି ଆସିଲେ ଭଲ ଲାଗିବ। ଆମେ ଫାମିଲି ଯାଇଥିଲୁ ଆମର ଫାମିଲି ଫାମିଲି।
ଫ୍ୟାମିଲି ଯାଇଥିଲେ ଆଉ କୁଆଡେ କରଖାନା ଥବରୁ ଗଲେନି?
ଆଜ୍ଞା।
କୋରଖ ନାଦବରୁ
ନାଇଁ ସେଠି ଯାଇ ହେଲାନି।
ହଁ ସେପଟେ ଗୋରଖନାଥ ଗୁରୁ ମା ସାରଳା ଖାଲି ନା ଶୁଣିଚୁ ହେଲେ ଯାଇ ତମେମାନେ ଗୋଟେ ଥର ବାହାର କୁ ଖୋଲି ହେଲେ ଏଇ ଖରା ସକାଶୁ ଯାଇ ହେଲାନି।
ଖରା ସକାଶେ ଆଜ୍ଞା କୁଆଡେ ମନ ହଉନି ଯିବା ପାଇଁ ଆଉ ସେଦିନ ଏତି ମୁଁ ଗଲି ସ ସଂକ୍ରାନ୍ତି ଦିନ କପିଳାସ ଆଇଲୁ ଖରା ଏମିତି ହେଲା ଏତେ ଜାମେ କହିଲେ ଆଉ ସିଡିିରେ ଚଢିକି ଯାଇହବନି ବାର ବାଙ୍କ ର ବାଇକ ଏଦି ଢେଙ୍କାନାଳ
ହଁ ଢେଙ୍କାନାଳ କପିଳାଶ ହଁ।
ବାବା ଚନ୍ଦ୍ରଶେଖର ସେଇଠି ଯାଇ ଆମେ ବୁଲିବାକୁ ଯେ ଏତେ ଭିଡ ହେଲା ଯେ ଲାଷ୍ଟରେ ଆମେ ଗଲୁ ଭାରି କଟକ ଠୁ ଡେଙ୍କାନାଳ ସାଇ ମନ୍ଦିର।
ହଁ ଢେଙ୍କାନାଳ ଷ୍ଟେସନଠୁ କେତେ ବାଟ ହବ
ନାହାନ୍ତି। ହୁଁ ଢେଙ୍କାନାଳ ଷ୍ଟ୍ରେସନରୁ କପଳାସ କେତେ କିଲୋମିଟର ହେବ? ପଚିଶ।
ଏଇ ଖରାକୁ କୁଆଡେ ଇଛା ନାଇଁ ଆମେ ଏଠି ଦିଇଥର ବାହାରିଲୁଣି ପୁରୀ ଯିବୁ ବୋଲି ଆ ହେଲେ କଣ ହଉଚି ଖରାକୁ ଇଚ୍ଛା ହଉନି ଯିବାକୁ ଖରାରେ କଣ ବୁଲିବ ଯେ।
ଭାଇ ପୁରୀ ପୁରୀର ଖରା କିଛି ନହେଁ ପୁରୀ ର ହେଲା ଡୋରି ଏବେ ଆମେ ରିସେଣ୍ଟଲି ଆମର
ଡୋରି ପୁରୀରେ ରୁମ ନେଇକି ରହିଲେ ମାନେ ଭଲ ଲାଗିବ।
ଆଜ୍ଞା ପୁରୀ ପୁରୀରେ ରୁମ୍ ନେଇକି ଗଲେ ତ ଭଲ ଲାଗିବ।
ହଁ ଆମର ଯେହେତୁ ପାଖ ଆମକୁ ହେଉଚି ଆମେ ଖୋର୍ଦ୍ଧା ଟ୍ରେନରେ ଯୋଉଁ ଟ୍ରେନରେ ଆସିବୁ ଟ୍ରେନ କୋଉଁଠେ ସକାଳୁ ଗଲେ ସନ୍ଧ୍ୟା ହେଉ ଯିମିତି ହେଲେ ଆସିବାକୁ ପଡ଼ିବ ଆଉ ଆଉ ତାପରେ କୋଚିଂ ଆସୁଥିଲୁ ଖୋର୍ଦ୍ଧା କୋଚିଂ ଆସିଥିଲୁ। ଆଉ ସେ କୋଚିଂ ରୁ କୋଚିଂ ରୁ ଯିବାକୁ ପଡିବ ମାନେ । ତୁ କୁଆଡେ ନେବୁ ଯେମିତି ହେଲେ ଘରେ ପହଞ୍ଚେଇଦେ ରାତି ଭିତରେ।
ଆଜ୍ଞା ଆଜ୍ଞା ଖୋର୍ଦ୍ଧା କଉଠି ଅଛନ୍ତି କି ଆପଣ ସେଞ୍ଚୁରିଆନ କି?
ନାଇଁ ନାଇଁ ସିଆଡ଼େ ବାଲୁଆଁ ଲାଇନ ସେପଡ ଟା ସବୁ କମ୍ପିଟିବିଟ କ୍ଲାସ କରିବାକୁ ଚାରି ପାଞ୍ଚ ଜଣ ଆସୁ ଆଉ ଏମିତି କରିକି ପୁରୀ ଦି ତିନି ଚାରିଥର ଯାଇଚୁ ତାପରେ ଏବେ ଲାଷ୍ଟ ମାନେ ଆମର ସରିଲା ଭାବଥିଲୁ ପୁରୀ ଯିବୁ।
ଭାଇ ଦେଖ ଦେଖନ୍ତୁ ଆପଣଙ୍କୁ ଭଗବାନ ଡୋରି ଲଗେଇଲେନି କାରଣ ରଥଯାତ୍ରା ଆଉଚି ସେ କହିଲେ ତୁ ଏବେ ଆସେନି ମୋ ରଥଯାତ୍ରାକୁ ଆସିବୁ ମୋତେ ଦର୍ଶନ କରିକି ମୋ ରଥ ଟାଣିବୁ।
ହଉ ଭଗବାନଙ୍କ କୃପା ହ ଆମେ ଯାଉ ସବୁ ବର୍ଷ ଯାଉ ତିନି ବର୍ଷ ର ଯାଉ ରଥଯାତ୍ରା ଯାଇହଉନି କିନ୍ତୁ ବାହୁଡାକୁୁ ଯାଉଛୁ। ଆଉ ଏଥର କଣ ହଉଛି?
ଆପଣ ଡୋରି ଲଗେଇଲେ ତାପରେ ଆପଣ ସୁନାବେ ସ ବି ଟିକେ ଦେଖିପାରିବେ ବାହୁଡାକୁ ଗଲେ
ଆଉ ଗୋଟେଥର ଯାଇଥିଲୁ, ଏମିତି ସେଇ ସାଙ୍ଗମାନେ ସବୁ ଯାଇଥିଲୁ ଠା ଠାକୁର ଆସିକି ଥିଲେ ମାଉସୀ ମା ମନ୍ଦିରରେ ଯାଇଥିଲ ଠାକୁର ଦର୍ଶନ କରିବାକୁ, ମାନେ ଦି କିଲୋମିଟର ଲାଇନ ଲାଗିଛି ପା ଆଉ ପୁରା ଲାଇନ ଲଗେଇଛନ୍ତି ଲୋକ ମାନେ ଠାକୁରଙ୍କୁ ଦର୍ଶନ କରିବୁ ଆସିବୁ। ହବନି ଆ ଲାଇନ ଏଠି ହେଲା ବେଳକୁ ଆମର ଟ୍ରେନ ମିସ ହେଇଯିବ
ବୋଧେ ନଷ୍ଟ ହ ମାନେ ପୁରୀରୁ ଖୋର୍ଦ୍ଧା ତ ପ୍ରାୟ ଟ୍ରେନରେ ରୁହେ, କାରଣ ଖୋର୍ଦ୍ଧା ମେନ ଜଙ୍କସନ୍ ଟା ନା
ହଁ ଜନ୍ସନ ରେ ଯେ ସେ ତୁ ସିନା ଖୋର୍ଦ୍ଧାକୁ ଆସିବୁରୁ କିନ୍ତୁ ଖୋର୍ଦ୍ଧା ଆମ ନାହିଁ ପରା।
ହଁ ଖୋର୍ଦ୍ଧ ର ଆପଣ ଫେଣି କୋଉଠି କି ଯିବେ କି?
ଆମେ ଯିବୁ କୁହୁଡି ଯିବୁ, ବାଲୁଆ ଲାଇନ ସେପଟକୁ ସେପଟକୁ ଆଉ ଟ୍ରେନ
ହଁ ହଁ ହଁ ବୁଝିଲି ବୁଝିଲି।
ଖୋର୍ଦ୍ଧାକୁ ଆସିବନି ଖୋର୍ଦ୍ଧା ତ ଆମ ଗାଁକୁ ଆସିବୁ ଏ ନାଇଁ ଟ୍ରେନ କୁ ଯଦି ସବୁ କିଛି ଆଉ ହଁ ହେଇକି ଗଲ ରୁମ୍ ନେଇକି ରହିବ। ହଁ ଭଲ ଆମେ ଏବେ ଯାଉ ଫ୍ୟାମିଲ ଅନନ୍ତ ବ୍ରତ ସମୟକୁ ଆ
ନାଇଁ ନେଟୱାର୍କ ନାଇଁ କି ତମର?
ଅଛି ନା
ଶୁଭା ଯାଉନି ଟିକେ ଚିଡ଼ିଚିଡି କଣ ଶୁଭୁଛି ତ।
ଓ ଭଏସକଟ୍ ହଉଛି?
ହଁ ହଁ
ହାଲୋ
ହଁ ହଁ କୁହନ୍ତୁ ଶୁଭିଲା ଶୁଭିଲା ଶୁଭିଲା। ଆଉ ଭାଇ ବାଲିଯାତ୍ରା ବୁଲିବା ହେଲେ ନାଇଁ?
କ ବାଲିଯାତ୍ରା ଗୋଟେ ଥର ବାହାରିଥିଲୁ?
ଆତ ଡାକିଲେ ଯାଇଥିଲା ଆମର ଫାମିଲି ଆର ତାର ବର୍ଷ ଯାଏ ଗତ ବର୍ଷ ଯାଇଥିଲେ
ଆଜ୍ଞା।
ହେଲେ ଯେ ମୁଁ ଯାଇପାରିଲିନି, ମୋ ନାଁ ମୋର ଇଚ୍ଛା ନାହିଁ ଗ ହେଇଗଲା। କୋଡିଏ ପଚିଶ ଜଣ ଗ୍ରୁପ ହେଇଗଲେ, ମତେ ଲାଗ ମ ନା ମୁଁ ଯିବିନିିଲୋ କି ଯିବ ତାପରେ ନିଜ ସାତ ଆଠ ଜଣ କି ଦଶ ଜଣ ଯାଇଥାନ୍ତ ଚଳିଥାନ୍ତା, ପଚିଶ ତିରିଶି ଜଣ।
ସବୁ ପହଞ୍ଚିବେ ମୁଁ କହିଲି ନାହିଁ।
ଆଜ୍ଞା
ତାପରେ ଆଉ ଗୋଟେ ଥର ସାଙ୍ଗମାନେ ସେମତି ବାହାର ଥିଲା ଡା
ଆଉ ଟେ ନମ୍ବର ଦେଇ କରିବ
ପାଇପାରୁନି ଆଉ, ଭଲ ଭଲ ଜିନିଷ ମିସ୍ କରିଦଉଛି।
ଆସନ୍ତୁ କେହି ବୁଲିବା ବୁଲିଯିବା ଦି ଜଣଙ୍କୁ ମିଶିକି ଭଲରେ ଆଉ।
ହଁ ନିଶ୍ଚିନ୍ତ ଆଉ
କପିଲାସ ଯାଇନାହାନ୍ତି କେବେ?
ନାଇଁ କପିଳାସ ମୁଁ ଯାଇନି।
କପିଳାସ ଯିବେ ଦେଖିବେ ଭଲ ଆମର ବାବା ଚନ୍ଦ୍ରଶେଖରଙ୍କର ମନ୍ଦିର କେମିତି ହେଇଚି ଶାନ୍ତି ପୂର୍ଣ୍ଣ ଟିକେ ଲାଗୁଚି। ଆଜିିକାଲି ଯୋଉ ମନ୍ଦିର ଭାଇ ଭିତରକୁ ପସିଲା ମାନେ
ଅ ମନ୍ଦିର ଭିତରକୁ ପଶିଲେ ଗୋଟେ ଗୋଟେ ମନରେ ଗୋଟେ ଆସିଲା ମାନେ ଶାନ୍ତି ପୂର୍ଣ୍ଣ। ମାନେ ବାହାର ଗହଳି । ପୁରା ଅନ୍ତର ଆତ୍ମା ପୁରା ଶାନ୍ତି ହେଇଯାଉଛି। ଏତେ କୋହଳ ଥର ଯେତେ କଷ୍ଟ ଥିଲେ ମନ୍ଦିର ଭିତରକୁ ଗଲେ ଯୋଉଶାନ୍ତି । ଯେକୌଣସି ମନ୍ଦିର ହଉ ଶାନ୍ତିପୂର୍ଣ୍ଣ ଥାଏ।
ଆଜ୍ଞା। ତାପରେ ଆମର କପିଳାସିର ଯୋଉ ଶିଢି ଉପରେ ଯିବ ସେ ଶିଢି ଉପରେ ଗଲେ ଆହୁରି ମାନେ କଷ୍ଟ ଟା ଜଣା ପଡିଥିବ, ଠାକୁରଙ୍କୁ ଦର୍ଶନ କରିବାକୁ ଫୁଣି ନା ମୁଁ ଦର୍ଶନ କରିବି।
ଭାଇ ଠାକୁର ଦର୍ଶନ କରିବାରେ କଷ୍ଟ ଦବ ମାନେ ହଜିଯିବ ଆରେ ପହଞ୍ଚିବଣି ଠା ମର ଗୋଟେ ମନର ଗୋଟେ ମାନେ ଜୋଶ ଠାକୁର ଙ୍କୁ ଦର୍ଶନ କରିବି। ତ ସେଇ । । ନବେ ନା ଅନେଶତ କଣ ସିଡ଼ି ହଜାର ପାଖା ପାଖି। ହଁ।
ଆଜ୍ଞା। ତାରତାରିଣୀ ଟା ପାହାଡ ଉପରେ ହେଇଚି କି?
ହଁ ପାହାଡ଼ ଉପରେ।
ଆଜ୍ଞା। ମୁଁ କେବେ ତାରାତାରିଣୀ ଯାଇନି ତ।
ହଁ ଗଞ୍ଜାମ ଲାଇନ ଗଞ୍ଜାମ ଲାଇନ ସେଇଟା। ଆ ମାନେ ଏବେ ଲିଫ୍ଟ ସି ସବୁ ହେଇଗଲାଣି ଲିଫ୍ଟ ବସ ବି ଯାଉଚି ଉପରକୁ ବସ କାର ଭଡା କଲେ ଉପରକୁ ଯାଉଚି। କିନ୍ତୁ ଆଗରୁ ସିଡି ଥିଲା। ନାଇ ସିଡି ଚଢିବ ମାନେ ଠାକୁର ଆଣିକି ଦେଖି । ଆରେ ତୁ ଚଢ଼ି ପାରୁନୁ। ଆସେ ଆସେ ଶୀଘ୍ର। ତାକୁ ଭିଡିକି ନଉଥୁବୁ, ସେ ତତେ ଭିଡିକି ନଉଥିବ ପଛରେ।
ନାଇଁ କଲ କଟୁଛି ଟିକେ। ଅ ହଁ। ବସିନାହାନ୍ତି ଗୋଟେ ଜାଗାରେ କି ହଁ ଗୋଟେ ଜାଗାରେ ବସିନାହାନ୍ତି କି?
ହଁ ଗୋଟେ ଜାଗାରେ ହିଁ ବସିଚି।
ବସିଚି ତ କଲ କେମିତି କଟିଯାଉଚି ଏଇଠି। ନେଟୱର୍କ ବୋଧେ ରହୁଚି। ଲଗା ଲଗା ଲଗା ଲଗା।
ନେଟୱର୍କ ପ୍ରୋବ୍ଲେମ୍ ରହୁଛି ଆଉ। ମୁଁ ରୋଡ୍ ସାଇଟ ଅଛି ଟିକେ ବସିଚି ତ। ।
କଟକ ଦଶହରା କେବେ ଦେଖି ଆଇଛନ୍ତି? କଟକ ଦଶହରା।
କଟକ ଦଶହରା ମୁଁ ଯାଇନ କେତେବେଳେ।
ଆସିନାହାନ୍ତି? ଆପଣ ଙ୍କୁ ଆପଣଙ୍କ ଏରିଆରେ ଫେମସ ଫୁଡ୍ କଣ? ଯେମତି କଟକର ଦହିବରା। କିନ୍ତୁ ଆପଣଙ୍କ ଏରିଆ ରେ କଣ?
ହଁ ହଁ ଆମର
ଆଜ୍ଞା।
ଆମର ନ ମୁଁ ଜାଣିନି।
ଆପଣଙ୍କର କଣ କି?
ହଉ ଭାଇ ହେଇଗଲା ଦଶ ମିନିଟ୍।
ଆଁ ଆଁ।
ଦଶ ମିନିଟ ହେଇଗଲା ଭାଇ। ତ ମୁଁ ରଖୁଚି।
ମୁଁ କଣ ଭାଇ